ହ୍ୟାଲୋ।
ହଁ କୁହ।
କଣ କରିଛ। କିଛି ଶୁଣା ଯାଉନି। ହଁ ଶୁଣା ଯାଉଛି କଣ ଗୋଟେ ସାଉଣ୍ଡ୍ ଆସୁଛି। କଣ କହିଲେ। ହଁ। ଆଉ କଣ କରୁଥୁଲେ? କଣ? ହଁ ମୋର ତ ସାନ ଛୁଆଟେ ଏଇ ସିଏ ରହୁନି। ତା କୁଆଡେ ଯାଇ ହଉନି ଖରାରେ ଆଉ ଗରମ ଜମା ସହୁନି।
କୁଆଡୁ ଯିବା କଥା ନୁହେଁ, ଯୋଉ ଖରା ହଉଚି ଦି
ହଁ। ହଁ ଆମର ଏପଟେ ସନ୍ଧ୍ୟା ହେଇଗଲେ ଟିକେ ବର୍ଷା ହେଇଯାଉଛି, ତ ଥଣ୍ଡା ଲାଗିଯାଉଛି ରାତିରେ। ଆ ଦିନ ସାରା ଯୋଉ ଖରା ହଉଛ
ସାଡେ ହୋଉନି ଆମକୁ କେମିତିଆ ହୋଉନି।
ହଁ। ଏଇ ଯୋଉ ଖରାରେ ନହେଲେ ବାହାରକୁ ଘରୁ ବି ବାହାରି ହୋଉନି। ଆଜି ଖାଇବା ଭାତ, ଡାଲି ଆଉ ଫୁଲକୋବି ଆଳୁ ଭଜା କରେଇଥିଲି। ଆଉ ତୋମେ? ଆଁ ରେ ହଁ, ହଁ, ହଁ ମୁଁ ବି ପ୍ରାୟ ପଖାଳ ହିଁ କରି ଦେଇଥାଉଚି। ଖାଇବା ପାଇଁ ଆଉ ଏ ହଁ, ହଁ, ହଁ, ହଁ। ହଁ ଖରାରେ ଜମ ଶୁକିଲା ଖାଇ ହଉନି। ଏତେ ଗରମ ହଉଚି ଯେ। ମୁଁ ପ୍ରାୟ ପଖାଳ ହିଁ କରିଦଉଛି। ବେଳେ ବେଳେ ସବୁଦିନ ପଖାଳ ଖାଇଲେ ବି ପିଲାର ଦେହ ଖରାପ ହବ ବୋଲି ଭାବିକି, ହଁ ଛୋଟ ପିଲା ଟା ତ ସେଥିପାଇଁ ତା ଦେହ ଖରାପ ହେଇଯିବ ଭାବିକି ବେଳେ ବଳେ ଶୁଖିଲା କରି ଦଉଛି।
ରାତିରେ ରୁଟି ଖାଉଥିବ?
ହୁଁ ନାଇଁ ମୁଁ ଏବେ ଆଉ ରୁ-ଏବେ ତ ଆଉ ରୁଟି ଖାଉନି। ଏ, ଅଁ, ସବୁଦିନ ଏବେ ଭାତ ହିଁ ଖାଇ ଦଉଛି। ହଁ ପିଲା ପାଇଁ ବୋଲି ଖାଇବାକୁ ପଡୁଛି। ହଁ ହଁ ଥଣ୍ଡା ହେଇଯିବ ତାକ
ଛୁଆକୁ ଦେଖୁ ଦେଖୁ ସେ ତା ଦେହ ଖରାପ ହେଇ
ସେଥିପାଇଁ ବୋଲି ସବୁ ଏବେ ଜଗି ରଖିକି ଖାଇବାକୁ ପଡୁଚି ଆଉ। ତା ପାଇଁ ବୋଲି ଆଉ, ହଁ ସମସ୍ତେ ଭଲ ଅଛନ୍ତି। ଆଉ ତୋମ ଘରେ ସବୁ କିଏ ଅଛନ୍ତି ଭଲ ଅଛନ୍ତି ସମସ୍ତେ?
ଆମର ତ ବଡ
ହଁ, ହଁ। ହଁ, ହଁ, ହଁ ଆଚ୍ଛା ଆଚ୍ଛା ସମସ୍ତେ ମିଶିକି ରହୁଚ, ବହୁତ ବଢିଆ, ଆଚ୍ଛା ଆଉ କଣ ପଢୁଛ ତୋମେ?
ମୋର ପ୍ଲସ୍ ଥ୍ରୀ ସରଲା। ପ୍ଲସ୍ ଥ୍ରୀ ମୋର ସରିଲାଣି, ଏବେ ପିଜି ଚାଲୁଚି।
ଓ ହୋ କୋଉ ବର୍ଷ ସରିଲା ପ୍ଲସ୍ ଥ୍ରୀ?
ଚବିଶି, ଏଟା ପିଜି ଫାଇନାଲଲିୟର୍ ଥିଲା।
ଓହୋ ଦି ହଜାର ଚବିଶ ରେ ସରିଲା।
ହଁ।
ଅଁ, ହଁ ମୋର ଦି ହଜାର ବାଇଶ ରେ ସରିଲା ପ୍ଲସ୍ ଥ୍ରୀ।
ହୁଁ ତାପରେ ସେଇ ବର୍ଷ ହିଁ ବାହା ବାହାଘର ହେଇଗଲା ବାହାଘର ପରେ ଏଁ, ମୁଁ ପରୀକ୍ଷା ଦେଇଥିଲି। ହୁଁ, ହୁଁ ଆଉ ପଢାପଢି କିଛି କରିପାରିଲିନି।
ତୋମେ କେତେ ଭାଇଭଉଣୀ କି?
ଆମେ ତିନି ଭଉଣୀ ମୁଁ ବଡ। ଆଉ ହଁ ଆଉ ମୋର ମଝିଆ ଭଉଣୀ ଯିଏ ସିଏ ତାର ବି ପ୍ଲସ୍ ଥ୍ରୀ ସରିଲା ସିଏ କମ୍ପ୍ୟୁଟର ସାରିଲା ଏବେ ଏ ଅଲଗା କିଛି ପରୀକ୍ଷା ପାଇଁ ସବୁ ପ୍ରିପେୟାର ହଉଛି ଆଉ ମୋର
ଗ୍ରୁ ବାହାରୁଛି ଆମେ ଡିଟୋ ସେମ ଦେଖାଯାଉଛି। ଆଜ କାଲି ତ ଜାଣି ଚ ତମେ ମାନେ ଯୋଉ ଗଭମେଣ୍ଟରୁ ବାହାରୁଛି ପରୀକ୍ଷା ସବୁ
ହଁ।
ଯେମିତି ବି ହେଇଗଲା ଭଳି ହଉଛି ଆଉ ସେଗୁଡାକ ଆସ କେବେକେବେ ଫୋନ କରିବ କହିଲ?
ତ ଆଉ ମୋର ସାନ ଭଉଣୀଟ ଅଛି ସେ ତାର ଏବେ ଦଶମ। ଏପଟେ ଶାଶୁ ଘରେ ବି ତିନି ଭାଇ ସେଇଠି ମୁଁ ଆ ସାନ ହଁ କଣ କହିଲେ? ହଁ ଆମ ଘରକୁ ବଡ ହେଇଗଲି। ହଁ। ସେଇଠି ଗଲେ ହିଁ ଆମର ସବୁ ତିନି ଯାଆ ହେଇଛୁ ସବୁଆଡେ ମିଶିକି ବୁଲାବୁଲି କରୁଥିଲୁ ସବୁ ମାସରେ ମେଳା
ହଁ ଆମେ ସମସ୍ତ ତେ ହଁ ମିଶିକି ରହୁଛୁ ଆଉ ସେଇଠି ସବୁ ମାସରେ ଗୋଟେ ଗୋଟେ ମେଳା ହେଇଥିବ ଶାଶୁ ଘରେ ସବୁ ମାସରେ ଆମେ ରୋଷେଇ ସାରି ଦେଇକି ତିନି ଜଣ ହେଇକି ବୁଲିବାକୁ ପଳେଇଥାଉଛୁ।
ବୁଲିବାକୁ ଯିବ ଆଉ।
ଏବେ ହେଇଥିଲା ନାରାୟଣୀ ଯାତ୍ରା ହେଇଥିଲା।
କୋ ମାସରେ ସେଇଟା ବୈଶାଖରେ।
ହଁ ଏବେ ମେ ମାସରେ ସରିଲା। ମାସେ ହଉଛି।
ସେଟା ଜ୍ୟେଷ୍ଠରେ ଆଉ।
ସାବିତ୍ରୀ ପରେ ସରିଯାଉଛି ଆଉ ମାସେ ହଉଛି ସା ସାବିତ୍ରୀ ପୂର୍ବରୁ ମାସେ। ସେ ପର୍ଯ୍ୟନ୍ତ ହଁ ମାସ ସେ ଆମର ଏଇଠି ବି ଭଞ୍ଜନଗରରେ ବି ହଉଛି। ଫୁଲବାଣୀରେ ଯୋଉ ବର୍ଷ ହଉଛି ଭଞ୍ଜନଗରରେ ସେଇ ବର୍ଷ ହଉଛି ଆଉଥରେ ଆର ବର୍ଷ ଛାଡିକି ତା ପର ବର୍ଷ ହବ।
ସେମିତି କଣ ବସେ ଛାଡିକି ବର୍ଷେ
ହଁ ବର୍ଷେ ଛାଡିକି ହଉଛି ଏ ଆସ କେବେ ଆଉଥରେ ଆର ବର୍ଷ ଛାଡିକି ତା ପର ବର୍ଷ ହଉଛି ଆସ ଯାତ୍ରା ଦେଖିବାକୁ କେତେବେଳେ ଇଆଡେ ଆଉ ବହୁତ ହଁ ଆମର ଏପଟେ ଫୁଲବାଣୀ ଯୋଉ ନାରାୟଣୀ ଯାତ୍ରା ହଉଛି ସେଇଟା ପୁରା ପ୍ରସିଦ୍ଧ ସବୁଆଡେ। ହଁ। ସବୁ ବାହାରୁ ଆସୁଛନ୍ତି ସବୁ ଗୁରୁବାର କୁ ଗୁରୁବାର ଦି ବର୍ଷକୁ ଥରେ ଆସୁଛନ୍ତି।
ପୁରା ଯେମିତି ପ୍ରତେଖ୍ୟା ଅଛନ୍ତି ଆଉ।
ହଁ ମା ଏଇଠି ଏଁ ଦି ବର୍ଷକୁ ଥରେ ବାପ ଘରକୁ ଆସୁଛନ୍ତି। ବାପ ଘରେ ସାବିତ୍ରୀ କରିସାରିକି ଯାଉଛନ୍ତି। ହଁ ଏ ବର୍ଷ
ସେ ଟାଇମ୍ ଆଉ ମା
ହଁ ଆଉ ଥରେ ଆର ବର୍ଷ ଛାଡିକି ତାପର ବର୍ଷ ଆସିବେ। ହଁ ଏ ଦୋଳି ଆସୁଛି ବାଜା ସବୁ ବାହାରୁ ମଗେଇ ଆଣୁଛନ୍ତି ମା ବୁଲିବା ପାଇଁ।
ସେଠି ପୁରା ତମେ ଦେଖିଛ?
କଣ କହିଲେ, ହଁ ହଁ। ଏ ବର୍ଷ ହିଁ ମୁଁ ଥିଲି ଏ ବର୍ଷ ଥିଲି ତ ଦି ଦିନ ପାଇଁ ଯାଇଥିଲି ସାବିତ୍ରୀରେ, ଆଉ ଛୁଆକୁ ତ ଛାଡିକି ଯାଇ ହଉନି ବୋଲି ମୁଁ ଦିନେ ହଁ ଯାଇକି ଦେଖି ଦେଇକି ପଳେଇ ଆସିଥିଲି। ହଁ ଶାଶୁ ଶଶୁର ଅଛନ୍ତି ସେଇଥିପାଇଁ ଛାଡି ଦେଇକି ଶାଶୁଙ୍କ ପାଖରେ ପୁଅକୁ ଯାଇକି ବୁଲି ଦେଇକି
ହ ଗଲ ବୁଲିକି ଆସିଲ ଆଉ।
ଟିକେ ସ ସମୟ ପାଇଁ ଯାଇକି ବୁଲିକି ପଳେଇ ଆସିଥିଲି ଆଉ ଏମିତି ସବୁ।
ଆଜି ଚନ୍ଦନ ଯାତ୍ରା ସବୁ ଥିବ।
ହଁ ହଁ ହଁ।
ପୁରା ହଁ ଆମର ତାରେ ଠାକୁରଙ୍କୁ ବନ୍ଦ୍ ଏଠି ଗୋଟେ ଆମର ମନ୍ଦିର ପାଖରେ ଗୋଟେ ବନ୍ଧ ଅଛି ପୋଖରୀ ଅଛି, ତ ସେଇଥିରେ ଠାକୁରଙ୍କୁ ଡଙ୍ଗାରେ ବସେଇକି ବୁଲେଇକି ପୁରା ଯାତ୍ରା ହୁଏ ପ୍ରଶେସନ କରିକି ଗାଁ ରେ ଯାକ। ପୁରା ସାତ ଆଠ ଦିନ ଆମର ସେ ଯାତ୍ରାଟା ହୁଏ। ସେଇ ମେ ମାସରେ ସାବିତ୍ରୀ ଆଁ ସାବିତ୍ରୀ ପୂର୍ବରୁ ସାବିତ୍ରୀ ଦୁଇ
ଆଚ୍ଛା ଆଚ୍ଛା।
ଆମର ଏଟା ସେମିତି ବଡ ଯାତ୍ରା ଆମର। ସବୁ ଯାତ୍ରା ହୁଏ ଭଲ ହଉଛି ଆମର, ସବୁ ଯାତ୍ରା ହେଲା ଯେତେବେଳେ ଯାହା ସବୁ ହେଲା। ଆସିବ ରା ରଥଯାତ୍ରା ରଜ ସରିଲା ରଜ ହେଲା ପୁନେଇ ରୁ କେତେଦିନ ଯାଇଥିବ ରଥଯା ପ୍ରାରମ୍ଭ ହୋଇ
ହଁ।
ତତେ ବି ରଥାଯାତ୍ରା ବହୁତ ଭଲ ଲାଗିବ। ଯାଉ ଦେଖେ ସେଇଠି ବି ଯାଉ ବାହାରେ ବୁଲିବ। ଗାଆଁ ରେ ଯୋଉ ରଥଯାତ୍ରା ହୁଏ ଆମର ଏଇଠି
ହଁ ହଁ ଆମ ଗାଁରେ ବି ହଉଛି ରଥ ଯାତ୍ରା ହଉଛି ଆଉ ଦୁର୍ଗା ପୂଜା ହେଇଥାଉଛି ଆମ ଗାଁ ଟିକେ ବେଶୀ ବଡ ନାହିଁ ତ ସେଥିପାଇଁ ପ୍ରାୟ ହଁ। ଏମିତି ରଥଯାତ୍ରା, ଦୁର୍ଗାପୂଜା, ଆଉ ଦଣ୍ଡକାଳୀ ସେ ଟାଇମରେ ଯୋଉ ହଉଛି ସେ ସବୁ ଆମ ଗାଁ ରେ ହଉଛି।
ଆମର ବି ହୁଏ ଆମର, ଆମର ଏଇଠି କଣ କି ମୂର୍ତ୍ତି ପୂଜା ନୁହଁ ଦୋସରା ରେ ଯୋଉ ହୁଏ ଆମର ପୀଠ ଅଛି ନା ମାଙ୍କ ମନ୍ଦିର ଅଛି ତ ଆମର ମନ୍ଦିରରେ ପୀ ଥରେ ଦଶ କରାଯାଏ ସେଇଟା ଗୋଟେ ଯାତ୍ରା ପଡିଆ ଅଛି ଦଶ ଦଶରା ପଡ଼ିଆ ସେଇଠି ସମସ୍ତେ ଏକାଠି ହେଇକି ସେଇଠି ଆମର ଦଶହରା ଯୋଉ ଖଣ୍ଡା ଖେଳ ହୁଏ।
ହଁ ହଁ ହଁ ଆଚ୍ଛା ଆଚ୍ଛା ଆମର ଏ ଠି ଖାଲି ପୂଜା ହୋଉଚି ଆଉ ଏମିତି